ହୁଁ ଶୁଣା ଯାଉଛି। କର
ଆପଣ ଆମକୁ ସଭାଉଛି।
ଆଜ୍ଞା-ଆଜ୍ଞା।
ଆ ମୁଁ ଏଇ ମା ମାର୍କେଟ ଯାଇଥିଲି ମାର୍କେଟ ରୁ ଆସିକି ବସିଛି।
ଓହୋ ମାର୍କେଟକୁ ଆପଣ କଣ ପାଇଁ ଯାଇଥିଲେ?
ମାର୍କେଟ ଯାଇଥିଲି ଦିଦି ତାଙ୍କର ଗୋଟେ ଡ୍ରେସ ଆଣିଲେ ମୁଁ ବି ଗୋଟେ ବୁଲୁ ବୁଲୁ ମତେ ଗୋଟେ ଭଲ ଟି ସାର୍ଟା ଭଲ ଲାଗିଲା। ତ ଆଣିଦେଲି ତାପରେ ଆଉ ଏମିତି ଆଉ।
ଆପଣ ଆପଣଙ୍କ ପାଇଁ କଣ ଫରକ ଆଣିଲେ?
ଆ
ଆପଣ ଆପଣଙ୍କ ପାଇଁ କଣ ଫ୍ରକ୍ ଆଣିଲେ?
ନା ନା ମୁଁ ଯେହେତୁ ମୋ ଜେଣ୍ଡର ହେଉଛି ମେଲ ତ ମୁଁ ଟି ସାର୍ଟ ଗୋଟେ ହି ଆଣିଲି। ଫ୍ରକ୍ ତ ଝିଅ ପିଲାମାନେ ହି ପିନ୍ଧନ୍ତି।
ଓହୋ ମୁଁ କହିଲି ଆପଣ ଫ୍ରକ୍ ଆଣିଥିବେ କି ଟପ୍ ଆଣିଥିବେ।
ଆପଣ ୟୁଜ କରନ୍ତି ବୋଧେ ଫ୍ରକ୍।
ନାଇଁ-ନାଇଁ-ନାଇଁ ଆପଣଙ୍କ କଥାରୁ ସେଇଆ ଲାଗିଲା ତ ଏଥି
ନାଇଁ-ନାଇଁ ଆପଣ ୟୁଜ କରନ୍ତି ବୋଧେ। କାହିଁକି ନା କାହି ଆଜ୍ଞା।
କଣ ଖାଇଥିଲେ ଆଜି?
ଉ ଆଜି ମୁଁ ତ ଦିହି ପରେ ଖାଇଥିଲି ଭାତ ଡାଲି।
ହୁଁ।
ତାପରେ ଖାଇଥିଲି କଣ ସୋୟାବଡ଼ି ଜଷ୍ଟ ଟିକେ ଫ୍ରାଏଡ଼ କରିକି। ଆଉ ସାଇଡ ରେ ଥିଲା କାକୁଡ଼ି ଗାଜର ଆଉ ଗୋଟେ ଟମାଟୋ। ଟ ଏତିକି ଜଷ୍ଟ।
ହଁ ମତେ ଲାଗୁଛି ଆପଣ କଥାବାର୍ତ ର ଖାଇବାରୁ ଆପଣ ବୋଧେ ଜିମ୍ ଯାଉଛନ୍ତି।
ଆଜ୍ଞା।
ଓହୋ ଜିମ୍ ରେ ଯାଇ କଣ ଟେକୁଛନ୍ତି?
ଡମ୍ବୁଲ ଟେକୁଛି ନା।
ଓହୋ ସେଟା ଟେକିଲେ କଣ ହବ?
ଟେକିଲି କିଛି ନାଇଁ ଡମ୍ବୁଲ ଟେକିଲି ଟିକେ ବଢି ହବ ଟିକେ ଭଲ ଲାଗିବ ଟିକେ ତମ ଟିକେ କୁ ମାନେ କଣ ତମେ ଯଦି ଉଇକ୍ ଥିବ ଟିକେ-ଟିକେ ଟିକଏ ଭଲ କଣ ଧବଳିଆ
ହୁଁ ଆଉ-ଆଉ ଟିକେ ଓହଳିଆ ସବୁ।
ହଁ ଓଳିବ ଟିକେ ହାଇଟ ଗେନ୍ ବି ହବ ତମର।
ନାଇଁ-ନାଇଁ ଓହଳି ଓହଳିଆ ତମ ଉପରେ ଶ ଓଉଳିଆ।
ଆଜ୍ଞା।
ଆପଣଙ୍କ ଉପରେ ମଧ୍ୟ ଓଳିଆ ଆପଣ ଯଦି ଜିମ୍ ଯିବେ।
ମୋ ଉପରେ କାହିଁକି ଓହଳିବ ଓହଳିବ ତ ଜିମ ରେ ସବୁ ଲାଗିଥିବ ସେ ସବ ମାରିବେ। ଯାଇକି ଚିହ୍ନ ଫେରିକିବା ମାରିବେ।
ଓହୋ-ହୋ ହଉ-ହଉ ଠିକ ଅଛି ଆଉ ମନେ କର ଗୋଟେ ପିଲାଟେ ପତଳା ଅଛି ତଣୁ ଆପଣ ଯେହେତ ଜିମ୍ ଗଲେଣି ଟିକେ କହିଲେ କଣ ଖାଇଲେ ତା ଦେହରେ ଟିକେ ଲାଗିବ।
ହଁ ସେମିତି ନର୍ମାଲ୍ ସକାଳୁ ଉଠି ଓଟ୍ସ ଖାଉ ଓଟ୍ସ କଦଳୀ ସେ ହରିକା ପକେଇକି ଖାଇ ପାରିବ। ହୁଁ ମାନେ ସକାଳୁ ସାତଟାରୁ ଏଇଟା ଖାଇବାକୁ ପଡିବ, ସାତଟ ଆଠଟା ଭିତରେ କ୍ଷୀର ହେରିକା ପକେଇବି ତା ତ ହଁ ନା ନଅଟା ଭିତରେ କିନ୍ତୁ ଖାଇବାକୁ ପଡିବ। ହଁ ଏ ଏଗାରଟା ଭିତରେ ତମର ଦିଥର ଖାଇବା ସରିବ ଯେମିତି ଏଗାରଟା ବାରଟା ଭିତରେ ହଁ ଓଟ୍ସ ହେରିକା ଖାଇବ ବଟର ହେରିକା ଆମର ରହିଲା ପିନଟ୍ ବଟର ହେରିକା ପକେଇକି ଖାଇବ।
ଓହୋ ଏତେ ଦାମୀ କା ବଟର ଖାଇବୁ।
ହଁ ପିନଟ୍ ବଟର୍ ତ ପଡ଼ୁଛି ଆମର ଥ୍ରୀ ଫିଫ୍ଟି ଟ ଗ୍ରାମ କୁ-ଉ-ଉ ଟୁ ଅ ୱାନ ଟୋଣ୍ଟି ଫାଇଫ ନା ନା ନା ୱାନ ଟୋଣ୍ଟି ଫାଇ ଫାଇଫ ନୁହଁ ତ ଟୁ ଫିଫଟି ୱାନ ବୋଧେ ପଡୁଛି ନା କେତେ। ଟୁ ଫିଫଟିନ ନା କେତେ ପଢୁଛି ବୋଧେ?
ହଁ ଓଡିଆରେ କୁହନ୍ତୁ ମୁଁ ହଁ ହଁ ହଉ ବୁଝି ପାରିଲି। ଏଇଗୁଡା ଖାଇଲେ ହେଇଯିବ।
ହଁ ଇଏ ଖାଇବ ତାପରେ ଏଗାରଟା ଭିତରେ ଟିକେ ନାକୁ ସକାଳୁ ଉଠି କିନ୍ତୁ ଟିକେ ଗଜାମୁଗ ଖାଇବାକୁ ପଡିବ।
ଓହୋ। ଓ ହଉ ଆପଣ କେତେ ମାସ ହେଲା ଗଲେଣି ଜିମ୍?
ମୋ ଟୋଟାଲି ହେଇଗଲାଣି ପାଞ୍ଚ ମାସ।
ପାଞ୍ଚ ମାସରେ ଆପଣ କଣ ଗେନ୍ କଲେଣି?
ମୋର ଅଧିକ କିଛି ଗେନିଙ୍ଗ ହେଇନି ମନେଙ୍କର ବଡ଼ି ଯେମିତି ଯାହା ଗ୍ରୋଥ୍ ହେବା କଥା ଅ ତ ମୋର ଏମିତି କିଛି ଗ୍ରୋଥ ହେଇନି ଯେହେତୁ ମୋର ତା ପୂର୍ବରୁ ଟିକେ-ଏ ପ୍ରୋବ୍ଲେମ ଥିଲା ତ ଗ୍ରୋଥ ହବାକୁ ଏଇନା ଟାଇମ୍ ଲାଗୁଛି। ବହୁତ ଟାଇମ ଲାଗିବ ଏଇନା ତ ଆମର ମାସେ ଭିତରେ କିଛି ଦି ପାଞ୍ଚ ମାସ ଭିତରେ କିଛି ହୁଏନି ବଡି। ଯେଉଁ କହନ୍ତି ମୁଁ ଚାରି ମାସ ଭିତରେ ବଡ଼ି କରିଦେବି। ସେମିତି କିଛି ହୁଏନି ହୁଁ ମିନିୟମ ଟୁ ଇୟର୍ସ ଲାଗିବ ଗୋଟେ ଗୋଟେ ଭଲ ବଡ଼ି ପାଇବାକୁ ଆ ମେଣ୍ଟେନ୍ କରି କି ରହିବ କ୍ରେଟିନ୍ ନେବ କ୍ରେଟିନ୍ ଅ-ଅ-ଅ ବିନାୟକ କ୍ରିଏଟିନ କିଛି ହେବନି କହିବାକୁ ଗଲେ ହଁ ବାହାରିଯିବ ବଡ଼ି କିନ୍ତୁ ଏନର୍ଜି ଟିକେ କ୍ରିଏଟିନ ଟିକେ ତମ ବାଇଶେଫ୍ ହେରିକା ଯାହା ଯେମିତି ରହିବ କିନ୍ତୁ ଟିକେନାକୁ ଆମର ଯେ ଟିକେ ଟାଇଟ୍ ହଉଥିବ ହାତ ହେରିକା ସେମିତି ଟାଇଟ୍ ରହିବ କିନ୍ତୁ କ୍ରେଟିନ୍ ଟା ପକେଇଲା ପରେ ଟିକେ ଅଧିକ ଜୋରରେ ଖେଳିବାକୁ ପଡିବ ତମେ ଟିକେ ଅଧିକ ଅଧିକ ମାରିବ ତମ ହାତ ହେରିକା ଟିକେ ଗ୍ରୋଥ ହବ। ଯୋଉଟା କି ମୁଁ ଏପର୍ଯ୍ୟନ୍ତ ନେଇନି ଯଉଟା କି ନେଇଯିବା କଥା ତିନି ମାସ ଭିତରେ।
ଓହୋ ସେଇଟା ଖେଳିବ ନା ସେଇଟା ଆ ଖେଳିବାକୁ କୁହନ୍ତି।
ଏଇଟା ଏନର୍ଜି କୁହେ ଏନର୍ଜି ଆସିବ ଖେଳିବା ପାଇଁ।
ଓହୋ କଣ ଖେଳିବ?
ଅ-ଅ-ଅ ଡମ୍ବଲ ସହ ଖେଳିବ।
ଓହୋ ଏଇଟାକୁ ଆପଣ ଖେଳ କହୁଛନ୍ତି।
ଆଜ୍ଞା ସମସ୍ତେ କହନ୍ତି ଖେଳ ସେଇଟା।
ଓ ଏଇଟା ଖେଳ କୁହନ୍ତି। ମୁଁ ଆଉ ଜାଣିନି ମୁଁ ହେଲି ଖେଳ ମାନେ ଘରେ କଣ ଟିକେ ଖେଳିବ।
ନାଇଁ ନାଇଁ ସେମିତି ନାଇଁ ଆପଣ କେତେଟା ପୁଷପ୍ ମାରି ପାରୁଛନ୍ତି?
ଆମେ କେତେ ଏବେ ତ ଆମର ପୁରା ଅଭ୍ୟାସ ଛାଡି ଯାଇଛି ସେ ପଚିଶ ଟା ଖଣ୍ଡେ ମାରି ସରିବ ଆ ଯେହେତୁ ଅଭ୍ୟାସ ନାହି। ଚିଣ୍ଡପ କଣ?
ଚିନପ ଆମର ଯୋଉ ଓ ଓହଳିବ ବାଉଁଶ ହେରିଗାରେ କି ଇ ହେରିକାରେ। ଓହଳି କେତେଟା ମ
ଓହଳିକି ଯୋଉ କେତେଥର ଏମିତି ତଳ ଉପରେ ହେଇପାରିବେ ତ। ହୁଁ ଏବେତ ମୋର ଯେ ତ ଅଭ୍ୟାସ ନାହିଁ ପାଞ୍ଚ ଛଅ ଥର ହିଁ ହେଇପାରିବ। ଆଜ୍ଞା ଆ ଅଧିକ ଯିବନି ମତେ ଯାହା ଲାଗୁଛି କାରଣ ମୁଁ ବହୁତ ଦିନ ହେଲା କରିନି ନା। ବହୁତ ଦିନ କଣ ବହୁତ ମାସ ଲାଗିଛି ଏକ୍ସରସାଇଜ କରିନି।
ତାହେଲେ ଆପଣ ଷ୍ଟ୍ରଙ୍ଗ୍ ଅଛନ୍ତି। ହଁ ଯୋଉମାନେ ପାଞ୍ଚଟା ଯୋଉମାନେ ପାଞ୍ଚଟା ପାଖାପାଖି ମାରି ଦଉଛନ୍ତି ସେମାନେ ବହୁତ ଷ୍ଟ୍ରଙ୍ଗ ଅଛନ୍ତି। ତାଙ୍କୁ ଆଉ ଟିକେ ଯଦି ସେମାନେ ଲାଗିବେ ତ ତାଙ୍କର ଭଲ ହବ। ହୁଁ। ଦଣ୍ଡ କୋଡ଼ିଏ କୋଡିଏ କେତେଟା ମୁଁ ମାରୁଚି ଗୋଟେ ସେଟ ରେ କୋଡିଏ। ଗୋଟେ ସେଟରେ ମୋ ଟୋଟାଲି ତିନ୍ ଟା ସେଟରେ ମାରୁଚି କୋଡିଏ କୋଡିଏ ଚାଳିଶି, କେତେବେଳେ ଷାଠିଏଟା କରୁଚି, କେତେବେଳେ ସେ ଟ୍ରେନର ଯେତେଟା କହିବେ ଆମକୁ ଟ୍ରେନର କହିବେ କି ନାଇଁ ଷାଠିଏଟା ମାରେ କି ଅଶୀଟା ମାରେ କି ଚାଳିଶ ଶଟା ମାରେ ତାଙ୍କ ଇଚ୍ଛା। ଡିପେଣ୍ଡ ୱାଇଜ୍ ମନେକର କୋ ଏକ୍ସରସାଇଜ୍ ଯଦି ନ ବ୍ୟାକ୍ ଏକ୍ସରସାଇଜ୍ ଥାଏ ସେଇଦିନ କହନ୍ତି ଦଣ୍ଡ ଟା ମାର। ଭଲ କି ଦଣ୍ଡ ମାର ସେ ଛିଡ଼ା ହେବେ। ତାପରେ ଚିନ୍ଅପ୍ କହିବେ କରିବାକୁ। ମନେକର ଓହଳିବାକୁ ସେଇଟା କହିବେ ଓହଳିବାକୁ ଗୋଟେ ସେଟରେ ଦଶଟା ରହିବ ଯେମିତି ହେଲେ ବି ସିଏ ଆସିବେ ପଛରୁ ହେଲ୍ପ କରିବେ ତମକୁ ଓହଳିବା ପାଇଁ ମେସିନ ବି ଅଛି ଆମର
ଓହୋ କେତେଟା ସେଟ କରନ୍ତି, ଯୋଉ ଥରେ ଯାଅ ଜିମକୁ?
କୋଉ ଜିମ୍ ଟା ମାନେ ଆଉ ସରି କହିଲି କୋଉ ସେଟ ମାନେ କଣ?
ଆପଣ ଘଣ୍ଟାଏ କି ଦି ଘଣ୍ଟା ପାଇଁ ଗଲେ ସିଏ କେତେଟା ସେଟ୍ କରଉଛ
ଟୋଟାଲ ଆମର ମନେକର ବ୍ୟାକ୍ ମାରୁଚେ, ଟୋଟାଲ ମନେକର ବ୍ୟାକ୍ ର ଆମର ଟୋଟାଲ୍ ଛଅଟା ସେଟ୍ ରହୁଛି। ଯୋଉଟାକି ମୁଁ ପୁରୁଣା ଜିମ୍ ଯୋଉ ଯାଉଥିଲି ସେଠି ଆମର ଟୋଟାଲ୍ ରହୁଚି ଚାର ଟା ସେଟ୍। କିନ୍ତୁ ଆମ ଜିମ୍ ଟାରେ ରହୁଛି ଟୋଟାଲ ଛଅଟା ସେଟେ। ଛଅଟା ସେଟ ରୁ ତମର ଯଦି ଗେନିଂ ହେଲା ଦେଖିବେ, ଛଅଟ ରୁ ଆଠଟା କରେଇବେ ତମକୁ। ଅ ଆମର ସୋମ୍ୟକୁ ଜାଣିଥିବେ?
ସୌମ୍ୟ କିଏ?
ସୌମ୍ୟ ଗୋଟେ ଆମ ସ୍କୁଲରେ ପଢୁଥିଲା।
ହଁ ହଁ ଜାଣିଲି ଜାଣିଲି।
ସେଇ ସିଏ ସେ ବିନା ପ୍ରୋଟିନ୍ ବିନା କ୍ରିଏଟିନରେ ତା ଦେହ ବନେଇଛି।
ଓହୋ ସିଏ ତ ଆଗରୁ ଥିଲା ସୁସ୍ଥ ସବଳିଆ ଭେଣ୍ଡିଆଟିଏ।
ଥିଲେ ସେ। ଆମେ ମୁଁ ତାଠୁ ମୁଁ ତା ସହ ଛୋଟବେଳୁ ମିଶି ଆସିଛି ତ ମୁଁ ଜାଣିଚି ତାକୁ ସେ ବହୁତ ଉଇକ ଥିଲା। ବହୁତ ଉଇକ ପୁରା
ହଉ ଏଇ ହଁ ତାର ମୋର ପୁରା ପ୍ରଥମ ଛୁ ଗୋଟେ ଆଗ କୁଆଁ କୁଆଁ ହଉଥିଲୁ ସେତବେଳଠୁ ପଢ଼ୁଛୁ।
ଓହୋ। କିନ୍ତୁ ମୁଁ ତାଠୁ
ଓହୋ। କାରଣ ସେ ଯେତେବେଳେ ଆଗ ପଢୁଥିଲା ପ୍ରଥମରୁ ଆମେ ସେଇ ସ୍କୁଲରେ ପଢୁଥିଲୁ ନା ସେଇଥିପାଇଁ। ସିଏ କେତେଟା କଣ ମାରିଦଉଛନ୍ତି ଦଣ୍ଡ?
ସିଏ ଦଣ୍ଡ ତ ତାର ମୁଁ ଦେଖିନି ଅ କାହିଁକି ନା ସେ ଅଧିକାଂଶ ଆସେନି। ଯେହେତୁ ତାର ବଡି ହେଇଗଲାଣି କାମ ଦାମ ରହୁଛି। ମୋର ଡେଲି ବି ହଉଛି ତ ତା କୁ ମୁଁ ଅଧିକାଂଶ ଦେଖୁନି। ମୋର ବି ଟାଇମିଂ ଟିକେ ଅଲଗା ରହୁଛି। ତାର ଟିକେ ଟାଇମିଂ ଅଲଗା ରହୁଛି।
ଓହୋ ଏଇଆ ହଉଛି ତାହେଲେ କଥା ଆଉ। ଆଉ କଣ ଖିଆପିଆ ସରିଗଲାଣି
ନାଇଁ ଖିଆପିଆ ହେଇନି ଜଷ୍ଟ ମାର୍କେଟ ତ ଯାଇଥିଲୁ, ଟିକେ ଭଲ ଲାଗିଲାନି ଛାତ ଉପରେ ଆସିକି ବୁଲୁଚୁ ଆଉ।
ଓହୋ କେତେବେଳେ ଖିଆ ହବ?
ଖିଆ ହବ ସେଇ ସାଢେ ଦଶ ତ ହେଇଗଲାଣି ଆପଣଙ୍କ ସହ କଥାବାର୍ତ୍ତା ସରିଲେ ଖିଆ ହବ ଆଉ।
ଓ ହଉ ହଉ ଠିକ୍ ଅଛି। ହଁ ହଁ ହଉ ଠିକ୍ ଅଛି କିଛି କଥା ନାହିଁ ଆଉ ଆପଣଙ୍କ ଘରେ ସବୁ ଭଲ ଅଛନ୍ତି କଣ?
ଆପଣ ଜିମ୍ ଜଏନ୍ କରିବେ।
ନାଇଁ ନାଇଁ ଏବେ ତ ଆମର କରିଲେ ହବ ଯେ କିନ୍ତୁ ଆମର ସେତିକି ସାମର୍ଥ୍ୟ ବତ୍ରମାନେ ନାହିଁ ଯେ ହେଇ ହେଲେ ଆମେ
ଆଜ୍ଞା ହାଲୋ
ହାଲୋ ସୁବା-ସୁବାଯାଉଚି ତ?
ହଁ ଶୁଣାଗଲା ଏବେ। ହଁ କଣ କହିଲେ?
ମୁଁ କହିଲି ବର୍ତ୍ତମାନ ତ ଆମର ସାର୍ମଥ୍ୟ ହେଇନି। ସାର୍ମଥ୍ୟ ହେଲେ ଆମେ ଯିବୁ ଆଉ।
ଟାଇମ୍ ତମ ଆମ ଟ୍ରେନର ମାନଙ୍କ ସହ କ ଥା ହୋଉଥିଲି ମୁଁ କହିଲି ଭାଇ କୋଉ ଟାଇମରେ ଜିମ୍ କରିବା ଦରକାର ନ କରିବା ଦରକାର। ସେ କହିଲେ ତମର ଏଇଟିନ୍ ଏଇଟିନ୍ ପାଖାପାଖି ହେଇଗଲ। କି ସେଭେନଟିନ୍ ର ଆସିଲେ ଭିତରେ ତମର ଗ୍ରୋଥ ଟାଇମ୍ ସେଇଟା ଚାଲିଥିବ। ଗ୍ରୋଥ ଟାଇମରୁ ତମେ ଆସିକି ଯେତେ ଖେଳିବ ସେତେ ଭଲ। ବୋହୁତ ଗେନିଙ୍ଗ ହୁଏ କାହିଁକି ନା ହ-ହରମୋନଟା ଆମର ଇଏ ରହିଥାଏ ବୋହୁତ ଖେଳିବାକୁ ବି ତ ମ ଇଏ ରହିବ ମାନେ ସେଇ ଟାଇମରେ ପିଲାମାନେ ବ୍ୟାଡ ହ୍ୟାବିଟ ବି ବୋହୁତ ପଳାନ୍ତି ନା। ତମେ ଜିମ୍ ଟାକୁ ଆସିଲେ ତମ ହାର୍ଟବିଟ୍ ଟା ଯେ ଭଲ ରହି। ଟିକେ ଭଲ ପ୍ରୋ ଟ୍ରିନ ଜିନିଷ ଖିଆଖି କରିବ ଭଲ ରହିବ ଟିକେ। ହଁଅ ହଁଅ।
ହଁ ଯେ କିନ୍ତୁ କଣ କରିବା ବର୍ତ୍ତମାନ ଆମର ଏତିକି ନାହିଁ ତ ସାମର୍ଥ୍ୟ ତ ନାହିଁ।
ବୋହୁତ ଜଙ୍କଫୁଡ ବୋହୁତ ପ୍ରବଳ ଖାଇ ଦେଉଚେ। ମୁଁ ବି ଆଗ ଟାଇମରେ ବୋହୁତ ଜଙ୍କ ଫୁଡ୍ ଖାଉଥିଲି ମାନଙ୍କର ଡେଲି ମୁଁ ହାଟକୁ ଯିବି ବାପାଙ୍କୁ ଛାଡିବାକୁ ମୁଁ ଆଣିକି ଆସିବି ଜଳ ଖିଆ ଆଣିକି ଆସିବି ଖାଇବି ମିଶିକି ବୋହୁତ ଖାଇବି। ଏମିତି ଏବେ ପୁରା ଛାଡିଦେଲେଣି ମାସକୁ କୋଉ ମାସକୁ ଥରେ ଇଚ୍ଛା ହୋଉଚି ଖାଇବାକୁ। ହାଁ ଏବେ ଡେଲି କୁ କାଲି କି ପ୍ରୋଟିନ ଉପରେ ହିଁ ଖାଇବା ଚାଲ ଏମିତି ଓଟସ ପିନଟ୍ ବଟର ସବୁ ଏସେଟ୍ରା ଏସେଟ୍ରା
ହ ଆମେ ବି ଆଉ ଏତେ ଖାଉନାହୁଁ।
ହୁଁ ହୁଁ ହଁ।
ହଉ ଠିକ୍ ଅଛି ଆପଣଙ୍କ ସାଙ୍ଗରେ କଥା ହେଇ ଆମକୁ ବହୁତ ଭଲ ଲାଗିଲା। ଆମେ ରଖଛୁ ଠିକ ଅଛି ଧନ୍ୟବାଦ।